ହ୍ୟାଲୋ।
ହ୍ୟାଲୋ।
ହୁଁ କିଏ କହୁଥିଲେ?
ହୁଁ ମୁଁ ଶ୍ରୀନିବାସ କହୁଥିଲି।
କୋଉଠୁ କହୁଥିଲେ?
ବାସୁଆରୁ କହୁଥିଲି।
ଅହଁ ଆମର ଏଇ ଯାଜପୁର।
ହଁ-ହଁ।
ଅଁ ହଁ।
ଆଉ ଆଉ କାଲି ଗୋଟେ କଣ ପୋଗ୍ରାମ କର।
କୁଆଡେ ଯିବା ଚାଲୁନ। ଯିବା ବୁଲିବାଲି ଆସିବା ଟିକେ ଆଉ।
ଛୁଆଙ୍କୁ ଟିକେ କହିଲେ ହୁଅନ୍ତା ଯାଆନ୍ତେ ବୁଲିବାକୁ ଟିକେ ଆଉ।
ଛୁଆ କାଲି ଅଛନ୍ତି ଚାଲୁନ। ପୁରୀ କି ଚାଲ। ଯିବା ପ୍ରୋଗ୍ରାମ କର ପୁରୀ କି ଏକାଥରେ ଯିବା ବୁଲିିବାଲି ଆସିବା ଆଉ। ପାଗ ତ ଏଇନା ଭଲ ଦଉଚି।
ନାଁ ହଁ ଭଲ ତ ଦଉଚି ଛୁଆଙ୍କୁ ଟିକେ ତମେ ପଚାରିଲେ ଟିକେ ଭଲ ହୁଅନ୍ତା।
ମୁଁ ହଁ ଛୁଆଙ୍କ ସହିତ ଏଇନା କଥା ହେଇଯିବି। ଛୁଆଙ୍କୁ ମନା କଲେ ଛୁଆ ଛୁଆଙ୍କୁ କହିଲେ କେହି ମନା କରିବେନି ସବୁ ଯିବେ।
ଛୁଆଙ୍କ ଘର ଲୋକ ମନା କରିବେ। ନାଇଁ ପଚାରିବାକୁ ପଡ଼ିବ ଆମେ କହି ଦେଲେ ହବକି।
ହୁଁ।
ହୁଁ-ହୁଁ। ପଚାରିବାକୁ ପ
ହୁଁ ନାଇଁ ମୁଁ ଆଉ ଛୋଟ ଛୁଆ କେହି ଯିବେନି ସବୁ ବଡ ପିଲା ଯିବେ ରୋଜଗାରିଆ ଆଉ।
ଆଉ ଛୋଟ ଯଦି ଟିକେ ଗୋଟେ ଯିଏ ଇଚ୍ଛା କରିବ।
ଆଉ ଯିଏ ଗଲା ତାଙ୍କ ଘରେ ପୁଣି ଆମକୁ ପଚାରିବାକୁ ପଡିବନା ଆଉ।
ବୁଝିକି ନବା ଆଉ କଣ।
ହୁଁ। ଯିଏ ଛୋଟ ଛୁଆ ବାହାରିିବ ତାକୁ ତାଙ୍କ ଘରେ ପୁଣି ପଚାରିବାକୁ ପଡିବ ନା ଆଉ।
ହା ହଁ ଆଉ ଦିଦି ଏଇନା ଆଉ କଣ କଲେ କଣ ପଢିଲେ ନା ଆଉ କଣ କଲେ? ନା କୋଉ ଯାଏଁ କଣ କଲେ ପଢିଲେ କଣ ନାଇଁ।
ହଁ ଦିଦିଙ୍କ ର ପିଜି ସଇଲା। ଦିଦି କେଆର ରେ ଗୋଟା ଚାକିରି ବୁଝା ହୋଇଥିଲା ଗୋଟା କଲେଜ ରେ। ତି ନା ଯାଇଛି ଆଜି। ଦଶ ହଜାର ଦରମା ଦବ ସେଇଠି ରହିବ ଖାଇବା ପିଇବା ସିଏ ସବୁ ଦବ ସେଇଠି ରହିବ ଖାଲି। ଛୁଆଙ୍କୁ ଗାଇଡ କରିବ ଆଉ।
ଅହୋ ଦିଦି କଣ କଇଲେ ରହିବେ ରାଜି ହେଲେ ରହିବେ ବୋଲି।
ହଁ ଦିଦି ରାଜି ହେଇଚନି ଆଜି ବାପା ନେଇ ଛାଡିଚନ୍ତି। ହଁ ତାର ଏଇନା ରହିଛି ସେଠି କଣ କରିବ ପୁଣି।
ଆଉ କିଛି ପଢାପଢି। ହଁ ଆଉ କିଛି ପଢାପଢି କଥା ଆଉ କିଛି କହିଲେ ନାଇଁ ମୁଁ ପଢିବି କି କଣ।
ହୁଁ ସିଏ ବଡ ବଡ ଏକଜାମ ପାଇଁ ହବ କମ୍ପିଟେଟିଭ ଏକଜାମ ପାଇଁ ପ୍ରିପେ
ଓହୋ।
ହୁଁ।
ଆଉ କଁ ମାମୁଁ ଘରକୁ ଯିବ ବୋଲି କହୁଥିଲା।
ମାମଁ ଘରକୁ। କୁ ଯିଅ ବୋଲି କହୁଥିଲା ଯେ କିନ୍ତୁ ମା ମା ଆସନି ହସ୍ପିଟାଲ ରୁ ଆଉ। କଣ ଯିବା ଆଉ ସେ।
ମା ମା ଆସିନାହାନ୍ତି ହଁ।
ମା ମା ର ଅପରେସନ ସରିଲା ଏଇନା। ସିଏ ଏଇନା କିଛି ଦିନି ରହିବ ହସ୍ପିଟାଲରେ ତାପରେ ଡିସଚାର୍ଜ କଲେ ଆସିବ ଆଉ।
ଆଜି ସାଇିଲା ଅପରେସନ।
ଅପରେସନ ହଁ ସରିଲା ଦି ତିନି ଦିନ ହେଲାଣି ସଇଲାଣି। ଏଇନା ଅଛି ଚେକ ଅପ ଚାଲିଛି।
ହ
ରେଗୁଲାର ବି ପି ହାଇ ଲୋ ହେଇଯାଉଛି ଏମିତି ମଝିରେ ମଝିରେ। ହବ ସେ ଡିସଚାର୍ଜ କରିକି କେତେବେଳେ ଛାଡିବେ ଆଉ।
ମା ମା ର କଣ ହେଇଥିଲା କି?
ଏବା ହାତ ମ ହାଡ ମଝିରେ ଦିଫାଳ ହେଇଯାଇଛି ଟୋଟାଲି।
ମଝି ହାଡ ଭାଙ୍ଗିଯାଇଛି।
ହଁ। ହଁ ହାଡ ଭାଙ୍ଗି ଯାଇଛି ତାକୁ। ପ୍ଲାଷ୍ଟର କଲେ ପାଞ୍ଚ ଛଅ ଦିନ ଖଣ୍ଡେ କରି ରଖିଲେ ତାପରେ ଅପରେସନ ହେଲା। ଓଟିରେ ଅପରେସନ ହେଲା ଅପରେସନ ପରେ କଣ ବି ପି। ଏକର ସେକର ହେଇଗଲା ବହୁତ ଦିନ ପାଇଁ।
ଆଉ କେତେ ଟଙ୍କା କଣ ଖର୍ଚ୍ଚ ହେଲା?
ବି ରଖିଲେ ଅପରେସନ ଘରିକା ପୁଣି ହେଲା। ଏଇନା ରଖିଛନ୍ତି ଡକ୍ଟର ତାଙ୍କୁ ମେଡିକାଲ ରେ ଛାଡିବେ ଆଉ। ଡିସଚାର୍ଜ କଲେ ଆ
ଆଉ ତମର କଣ କେତେ ଟଙ୍କା ଖର୍ଚ୍ଚ ହେଲା?
ଆମର ସେମତି କି କିଛି ନାହିଁ ସେ ସବୁ କାର୍ଡ ରେ ହେଇଯାଇଛି। ଛି ମାମୁଁ ଘର କାର୍ଡ ରେ। ଆଉ ବାପା ଯାହା ଖାଇବେ ପିଇବା ନେ ଯାହା ନେଇକି ଯାଆନ୍ତି ସେଠି ଯିଏ ଅଛନ୍ତି ଆଉ।
ଆଉ ତମେ କଣ କୋଉଠି ଅଛ ତମ ନେଟୱାର୍କ ଟିକେ ପାଉନି ତମେ ଟିକେ ନେଟୱର୍କ ଠି କି ଆସ।
ଆ ହୁଁ ମୁଁ ଆମ ଏଇ ଘର ଆଗରେ ଅଛି ଆଉ।
ହଁ ଆଉ ଆରେ ମା ଦିଅ ଟିକେ ଭଲ ନା?
ଆଁ ସମସ୍ତଙ୍କ ଦେହ ଏଇନା ଭଲ ଅଛି।
ଆଉ ମା ମାମୁଁ ଏଇନା କଣ କରୁଛନ୍ତି?
ଆମ ସିକ୍ୟୁରିଟି ଥିଲେ ଗୋଟେ ଗାଁରେ ସେଇଠି ଥିଲେ ସେତ ଏତେ ଦିନ ହେଲାଣି କଣମ ଛୁଟିରେ ଅଛନ୍ତି ମା ମାଲାଗି। କଣ ହବ ପୁଣି ଆଇଲେ ହୁଁ।
ହଁ। ଆଉ ମାମୁ ଯୋଉ କାଣ କର ହେଲେ
ସେ ଦୋକାନ ସେ କେବେଠୁ ଭାଙ୍ଗି ସାଇଲେଣି।
ହାଲୋ।
ସେ ଦୋ ହୁଁ ସେ ଦୋକାନ ସେ କେବେଠୁ ଭାଙ୍ଗିସ ଖାଇଲେଣି ନା ହୁଁ। ସେ ଦୋକାନ ଆଉ ରଖିନାହାନ୍ତି ଯେ
ଓହୁ ଉଁ ଆଉ। ଆମର କହିଲୁ
ଝିଅ ଆଉ କଣ ମାମୁଁ ଘର ବା ଗୋଟାଏ ଝିଅ।
ଗୋଟେ ଝିଅ।
ଗୋଟାଏ ଝିଅ ହଁ ଆଉ ତାଙ୍କ ପୁତୁରା ଆଉ।
ଖର୍ଚ୍ଚ ହେଲା ଆଉ ତମ ଯୋଉ ଆଚ୍ଛା ଆଚ୍ଛା ଆଉ ସେ ଚଇନା ଆଉ ଚନ୍ଦନ ଆଉ ଏନା କୋଉଠି?
ଏଇବା ବାଙ୍ଗଲୋରରେ।
ସେ ଫୋନ ଫାନ କରୁଛି।
ନା ମ ସିଏ ଏନା ବ୍ୟସ୍ତରେ ରହୁଛି ଫୋନ ଫାନ୍ କାହାକୁ କରିନି ଆଉ। ଦି ତିନିଟା ଲୋନ୍ ଅଛି ସୁଝୁଛି ଆଉ। ନା ବା ସି ଏନା ଟେନସନରେ ରହୁଛି ନା ଲୋନ ଦି ତିନିଟା ରହିଯାଇଛି ତା ନାରେ।
ଲୋନ୍ ଲୋ ଲୋନ୍‌ କଲୁକଲୁ କଣ ଏମିତି କଲା କି?
ଏ ସିି ଗୋଟେ ଆଣିଥିଲା ଇନଭଟର ଆଣିଥିଲା ଗାଡ଼ି ଗୋଟେ ଆଣିଥିଲା ଅଢ଼େଇ ଲକ୍ଷ ଟଙ୍କାରେ। ଆଉ ଘରକୁ ମାର୍ବଲ ଫାର୍ବଲ ପକେଇ ପୁରା ଚକାଚକ କରିଦେଇଚି ଲୋନ ଆଣ ଥିଲା ଆମ ଆ ସମସ୍ତରୁ ମାଇଁ ଆଣି ଥିଲେ ସେଇଆକୁ ସୁୁଝୁଛି ଆଉ।
ଗାଡ଼ି ଆଣିଛି ଅଢ଼େଇ କି ଗାଡ଼ି ଏନି ଆଣିଲା କି?
ଏମ ଟି
ଏମଟିଏ କାହିଁ ସିଏ କାଇଁ ଆସୁନି କଣ ହିଆଡେ ଆଉ
ନା ମା ସେ ଗାଡ଼ି କିଣି ଦେଇ ଘରେ ଥୋଇ ଦେଇ ବାଙ୍ଗଲୋର ପଳେଇଛି ଆଉ।
କିସ୍ତିଟା ତା-ତାହାଲେ ଚଲଉଛି କିଏ?
ନା ଘରେ ସେମିତି ପଡିଛି ଟାଙ୍କି ଫିଲ ତେଲ କରି ପଡିଛି ଘରେ।
ଓହୋ, କାଳେ ସେଗୁଡା ଥରେ କିଏ ଗୋଟେ ଗାଡ଼ି ବାସି ଚଲାଉଥିଲା ନା କଣ ଧାର ନେଇକିରି।
ସେଇ ଏମିତି ଆଣିଥିଲା ବା ଦି ବର୍ଷ ହେଲାଣି କିଣିଲାଣି।
ଦି ବର୍ଷ ହେଲା ଆଉ ଆଉ କଣ ତମ ବାହା
ଘରେ ପଲେଇଛି ଆଉ ଆସୁନି।
ଆଉ ତମର ତ ବାହାଘର ଫାହାଘର କଥା କଣ ବୁଝାବୁଝି ଚାଲିଛି ନା ନାଇଁ?
ସେ ବା ଜଣକୁ ଭଲ ପାଉଛି ବାହା ହବ।
କୋଉଠି ତାଙ୍କ ଘର?
ସେ ସେଇଠି ବାଙ୍ଗଲୋର ରେ ଅଛନ୍ତି, ଓଡିଆ ଘର ଓଡିଆ ଫ୍ୟାମିଲି ତାର। ସିଏ ବି ସେଇ ବାଙ୍ଗାଲୋରରେ ଅଛନ୍ତି। ହବ ଠିକ୍ ଠାକ୍ ହେଇ ଅଛି ସେ କେବଳ ଘରକୁ ଆସିଲେ ମ୍ୟାରେଜ ହବ ଆଉ କଥା ତ ଏଇଆ।
ହଁ ତା ଙ୍କ ଘର ଲୋକ ରାଜି।
ହଁ ସମସ୍ତେ ରାଜି ଅଛନ୍ତି।
ଉ ହଁ ତାହଲେ। ଏ ବର୍ଷ ନା ଆର ବର୍ଷ ହବ।
ନାଇଁ ଏ ବର୍ଷ ଆଉ ହବନି। ଡାକିବୁ ନା
ଏ ବର୍ଷ ଆଉ ହବନି ନା। ଆଉ ହଉ ଦେଖାଯାଉ କଣ ହଉଛି। ଆଉ କଣ କୁହ ତମ ଦେହ ପା ଭଲ ନା‌।
କୋଉଁଠି ଅଛ।
ମୁଁ ଅଛି ଯାଉଛି ଘରକୁ ଯାଉଛି।
ହୁଁ।
ଆଉ ତମ ଦେହ ପା ଭଲ ନା।
ହଁ ସେମିତି ଚାଲିଛି ସବୁ ଆଉ। ଆଉ ଖିଆପିଆ ସରିଲାଣି ତମର।
ହୁଁ ଖାଇଲିଣି। ଦି ଘଣ୍ଟା ହେଲା ଖାଇଲିଣିି ତଳେ।
ଓହୋ ଖାଇକି ବୁଲୁଛ ଆଉ ପବନ ଖାଉଛ ଆଉ।
ହୁଁ ଏଇତ ଆଉ କଣ। ଆଉ ଇଏ ବାପା ଫୋନ୍ କରିନାହାନ୍ତି।
ନା ବାପା ଆଉ କଲ୍ କରିନାହାନ୍ତି ଦେଇକି ଦିଦି କି ଛାଡ଼ିଥିଲା ଏଠି ଛାଡ଼ିକି ଯାଇ। ଡିଉଟି ଆଉ କଲ୍ କରିନାହାନ୍ତି ଆଉ।
ଆଉ ଦିଦି ଆଉ ଫୋନ୍ କରିନାହାନ୍ତି।
ହ ମାମା ସହିତ ଯଦି ଗପି ଥିବ ଗପିଥିବ ମତେ କରିନି ତ।
ମାମା ଖାଇ ଖାଇ ସାରଲେଣି‌
ହଁ ମାମା ଖାଇକି ଶୋଇଲାଣି।
ଆଜି କଣ ହେଲା କି।
ହ ହେଇଥିଲା ରୁଟି ଆଉ ମଟର ତରକାରୀ ହେଇଥିଲା ଆଉ।
ରୁଟି ମଟର ତରକାରୀ।
ସିଏ ଖାଇକି ଶୋଇଛି ଘରେ ଗୁଳୁ ଗୁଳି ହଉଛି ପଶି ହଉନି ସେଥିପାଇଁ ବାହାରକୁ ପଳେଇଆଇକି ବୁଲୁଛି ଆଉ।
ଆଜି ପରୁଡି। ଯେ ଘରେ ଶୋଇବୁୁ ନା। ଜୀବନ ଘରୁକୁ ଯିବୁ।
ହଁ ଘରେ ଆଜି କେହି ନାହାନ୍ତି ଘରେ ଶୋଇବାକୁ ପଡିବ ଆଉ। କାଲି ବାପା ଆଇଲେ ସେଠି ଯାଇକି ଆଉ ଜଣଙ୍କ ଘରେ ଶୋଉଛି। ବାପା ନାହାନ୍ତି ଦେଇବି ନାଇଁ ଘରେ। ମାମା ଏକା ଶୋଇବା କଣ ତାରି ପାଖରେ ଶୋଉଛି ଆଉ। ହୁଁ।
ହଁ କେତେବେଳୁ।
ହୁଁ ଆଉ ରଖ ରଖ ମୁଁ ଟିକେ ଯାଏ ଶୋଇବି ଆଉ।
ହଉ ରହୁଛି।